ହ୍ୟାଲୋ ବାବା ହ୍ୟାଲୋ। ହଁ ହଁ ଶୁଭ ସକାଳ ସାର୍। ଆଉ କେମିତି ଅଛନ୍ତି ।ହଁ ଭଲ।
ଚାଲିଛି ଆଉ କଣ ଯବୁ ମାନେ ଗରମ ଟା ତ ଜାଣିଛନ୍ତି ଯେମତି ହଉଛି। ମାନେ ଘରେ କିଛି ରହି ହଉନି
କି କିଛି କରି ହଉନି
କିଛି କାମ ହଁ କିଛି କାମ ଧାମ ବି ମନ ଲାଗୁନି ଏତେ ଗରମରେ
ହଁ କାମରେ ବି ବାହାରି ହଉନି ଆଉ ଘରୁ ବାହାରିବା ବି କଷ୍ଟକର ହେଇଯାଉ ଛି ହଁ ରାତିରେ ଠିକ ରେ ଶୋଇ ବି ହଉନି ଏ ଯୋଉ କରେଣ୍ଟ ଟା ପଳେଇ ଯାଉଛି
ହଁ ବେଳେବେଳେ ଯେଉଁ ଠିକ୍ ଟାଇମ ରେ କରେଣ୍ଟାଟା ଯାଉଛି ମାନେ ସେଇ ଟାଇମ ରେ ନିଦ ଲାଗେ ଲାଗିଲେ ନେ ନିନ୍ଦ ରୁ ଉଠିପଡୁଛେ ଆମେ ସମସ୍ତେ
ହଁ ହଁ ହଁ ନିିଦ ବି ଠିକ ପୁରା ହେଇ ପାରୁନି
ଆଉ କଣ
ଘରେ ଘରେ ଘରେ ରହି ରହି ହଁ
ବଡ଼ ମୁଖ କହୁଥିଲି ଏବେ ଏତେ ଗରମ ତ ଜାଣି ଛନ୍ତି ମାନେ ଏତେ ଗରମ ଅଛି ମାନେ ଗରମରୁ ବଞ୍ଚିତ ହେବା ପାଇଁ କୋଉଟେ ମୁଁ ବାହାରୁ ଟିକେ କୋଉ ୱାଟର ଫଟ ଫଲ ବାଟେ ଟିକେ ଯାଇଥା ଥାନ୍ତେ ମାନେ ଗାଧେଇ ପାଇଦେଇକିରା ଥାନ୍ତେ କହୁଥିଲି ମୁଁ ମାନେ ଏଇ ପାଖରେ ହଁ ମାନେ ଏଇ ପା ପାଖରେ କୋଉ ୱାଟର ପାର୍କ ଅଛି କି ମ୍ୟାଡ଼ମ ଜାଣିଛନ୍ତି ମାନେ ଯିବା ପାଇଁ କେତେ ମାନେ ଯୋଉ ଭଲ ୱାଟର ପାର୍କ ଟା କୋଉଠି କି ଆଜ୍ଞା ଆଜ୍ଞା
ଆଜ୍ଞା ସାର୍ ହାଲୋ ଭଏସ ଟା ଟିକେ ଠିକ ସେ ଆସୁନି ମ୍ୟାଡମ ହୁଁ ହାଲୋ ଟିକେ ଭୋଇସ ଟିକେ ଶୁଭାଯାଉନି ଆସୁନି ଟିକେ ଠିକ ସେ ଭଲ
ହ୍ୟାଲୋ